ନମସ୍କାର ନମସ୍କାର ଆଉ।
ଆଉ କଣ କରୁଚନ୍ତି?
ଏଇଠି ସବୁ ସରିଲା କାମ ରେଷ୍ଟେ ନେବା ପାଇଁ ଯାଉଥିଲି।
ଓହୋ।
କଥା ହେଇଯିବା ଭାବିଲି ହଁ ସବୁ ସରିଲା। ଘଣ୍ଟେ ତ ଟାଇମ୍ ମିଳୁଚି ଆମକୁ ରେଷ୍ଟେ ନେବା ପାଇଁ ଆଉ।
ହଁ ଏବେ ଯାହା ଅଧଘଣ୍ଟା ରେଷ୍ଟେ ନବ ପୁଣି ଉଠିକି ପୁଣି କାମ କରିବ। ଲେଡ଼ିସ୍ ମାନଙ୍କର ଖାଲି କାମ।
ଖାଲି କାମ ସରେନି ଜମା।
କାମ ସରେନି। ଆଉ ଯୋଉମାନେ ଜବ୍ କରିଥିବେ ସେମାନଙ୍କର ତ ଆହୁରି କାମ ଘର କାମ କରିବେ ଅଫିସ୍ କାମ କରିବେ।
କରିବେ ସବୁଟା
ସବୁ କରିବେ ଆପଣ କଣ କରନ୍ତି?
ଅଁ ମୋର ଲେଡିସ୍ କନର ଅଛି।
ଆପଣଙ୍କୁ ତ ବେଶୀ କାମ କରିବାକୁ ପଡୁଥିବ।
ହଁ ମ ସେମିତି ସକାଳୁ ନଅ ପର୍ଯ୍ୟନ୍ତ ନଅଟା ପର୍ଯ୍ୟନ୍ତ। ତ ରେଡ଼ି ହୁଏ ମାନେ ହଜବେଣ୍ଡ ଯାଆନ୍ତି। ଏ ଅଫିସ ଯାଆନ୍ତି ତାପରେ ଛୁଆମାନେ ସ୍କୁଲ ଯିବେ ଶାଶୁ ଶଶୁର। ଆଉ ନିଜେ ଖାଇ ପିଇକିରି ଦୋକାନ ଯିବି ଆସିବି ଗୋଟେ ବେଳକୁ। ଗୋଟାଏ ରେ ଆସିଲା ପରେ ପୁଣି ସେମାନଙ୍କୁ ଖାଇବା ପିଇବା ଦେବାକୁ ପଡ଼େ। ଆଉ ସେସବୁ କାମ ସାରିକିରି ଘଣ୍ଟାଏ ରେଷ୍ଟ ନେଇକି ପୁଣି ଚାରିଟା ସାଢ଼େ ଚାରିଟା ବେଳକୁ ଯାଏ। ଚାରିଟା ତ ନୁହଁ କିନ୍ତୁ ଚାରିଟାରେ ଉଠେ ସବୁ ପୁଣି ଝା ସଫା ସବୁ କରିକିରି ଯାଏ। ଆଉ ଆଉ ସାତଟା ବେଳକୁ ଆସେ ଛୁଆମାନେ ସନ୍ଧ୍ୟା ଦେଇ ଦିଅନ୍ତି ଆଉ ଟିକେ‌ ଆଉ। ସନ୍ଧ୍ୟା ଟାଇମ ଟା କେଇ ଦିଅନ୍ତି ନି ତ ଛୁଆମାନେ ଦେଇ ଦିଅନ୍ତି।
ଛୁଆ ମାନେ ସବୁ ଘରେ ରହନ୍ତି।
ହୁଁ ଛୁଆମାନେ ଏଇ ଜେଜେ ଜେଜେ ବା ମା ମା ବା ପା‌ ଏମିତି ସବୁ ଅଛନ
ଓ ହଁ ହଁ ଅଛନ୍ତି ତବେ ଛୁଆ ମାନେ ବଡ ବଡ ହେଇଗଲେଣି।
ଆ ବଡ଼ ହେଲାଣି ଗୋଟେ ବାରବର୍ଷର ହେଲାଣି ଆଉ ଗୋଟେ ଆ ନଅ ବର୍ଷ।
ଓ ହୋ ଏଁ ବଡ ହେଇଗଲେଣି ଜାଣିଲା ଭଳିଆ ହେଲେଣି। କିଛି ଅସୁବିଧା ନାହିଁ ତାପରେ ଘରେ ତ ଅଛନ୍ତି ଜେଜେବାପା ଜେଜେ ମା କଣ ଅସୁବିଧା ଆଉ ଅଛି।
ଆ ଏଇଠି ପା ପାଖରେ ତାର ପିଇସି ଘର ଅଛି। ଏ ଯାଆନ୍ତି ହେରି ଆଉ ଜଣେ ଜଣେ ଆଉ।
ଉଁ ହୁଁ ହଁ ତାହେଲେ ସମସ୍ତେ ତ ପାଖରେ ଅଛନ୍ତି ଆଉ କିଛି ଅସୁବିଧା। ନାଇଁ ପୁଣି ଆସନ୍ତି କେତେବେଳେ ଦୋକାନରୁୁ।
ସାତେଟା ସନ୍ଧ୍ୟା ସାତେଟା।
ଅଁ ପାଖରେ ନା ଟିକେ ଦୂରରେ ଅଛି।
ନାଇଁ ଦୂର ଅଛି ଏଁ ମୁଁ ଯୋଉଠି ରହୁ ଚି ମୋ କ୍ୱାଟର ଠାରୁ ହେଇଯାଉଛି ଚାରି ପାଞ୍ଚ କିଲୋମିଟର।
ଉଁ ହୁଁ ତ କଁ ଗାଡ଼ି ନେଇକି ଯାଉଛନ୍ତି।
ହଁ ଗାଡ଼ି ଫାଷ୍ଟ ତ ମୋତେ ଚାଲିକି ଯିବାକୁ ପଡ଼ୁଥିଲା। ତାପରେ କିଛି ସମୟ ମାନେ କିଛି ଦିନ ଗଲା ପରେ ଗାଡ଼ି କଲି ଆଉ। ହ
ଅ ହଁ ହଁ ଗାଡି ନକଲେ କଣ ଏତେ ଦୂର ଯାଇହବ।
ଯାଇ ହବନି ନା ନାଇଁ ପାଖରେ ଥିଲା କହିଲେ ପାଖରେ। ଥିଲା ସେଇଟା ଭଡ଼ା ନେଇଛି ନିଜର ନୁହଁ ନା।
ଓହୋ ଭଡା ନେଇଛନ୍ତି।
ହଁ ନିଜର ନୁହଁ ନା ନି ନିଜର ଯେମିତି ଘରେ ଏଠି ତ ମୁଁ ରହୁଛି ଗୋଟେ ଠେଇ ଆଉ ସେଇଟା। ଦୋକାନ ଟା କରିନଥାନ୍ତି ଏମିତି ପାର୍ଟ ଟାଇମ୍। ଟାଇମ୍ ପାସ୍ ହୁଏ କାରଣ ଘରେ ବସିବା ତାପରେ କିଛି ବି ଟିକେ। ଟାଇମ୍ ମିଳିଲେ। ମାନେ କଣ କହିବି ହଜବେଣ୍ଡ କୁ ଭଲ ଲାଗେନି କାହା ସହିତ ଏମିତି ଗପ ଗପର ଗପର ହବା ପାଇଁ।
ସେ କେବଳ ଚାହାନ୍ତି କିଛି ଗୋଟେ କାମରେ ମାନେ ବିଜି ର ବିଜି ରଖିବା ପାଇଁ।
ବିଜି ର ରଖିବା ପାଇଁ ସେ ମୋ ପାଇଁ ଭଲ କରିଛନ୍ତି।
ଭଲ ଟାଇମ ବି ପାସ୍ ହେଇଯାଉଛି ତ ହଜବେଣ୍ଡ କୁ ବି କିଛି ସାହାଯ୍ୟ ହେଇଯାଉଛି।
ହଁ ହଁ ସେଇଟା।
କିଛି ତ ସାହାଯ୍ୟ ହେଇଯାଉଛି ନା ହଁ ଆଜିକାଲି। ତ ସବୁର ରେଟ ବଢିଲାଣି।
ବଢିଲାଣି ତାପରେ ବି ଘରେ ବସି କିରି କଣ ବି କରିବ କିଛି କିଛି କଲେ ମାଇଣ୍ଡ ଫ୍ରେଶ ହବ ଯେମିତି ଟେଲର ଆଉ ବାହାରକୁ ଗଲେ ବାହାର ଲୋକମାନଙ୍କ ସହିତ କଥା ହେଲେ। ମାଇଣ୍ଡ ଫେଶ୍ ହେବ କିନ୍ତୁ ଘରେ ରହିଲେ ସବୁବେଳେ ଚିଡ଼ଚିଡ଼ା ଲାଗିବ ନା।
ଚିଡ ଚିଡ ଲାଗିବ ଚାରି କାନ୍ଥ ଭିତରେ ସବୁବେଳେ ପଶିକି କେତେ ରହୁଥିବା ଆଉ ସିଲେଇ ଫିଲେଇ ଜାଣିଛନ୍ତି କି?
ହଁ ଜାଣିଛି ସବୁ ଅଧା ଅଧା ଜାଣିଛି ପୁରା ତ ଜାଣିନି କିନ୍ତୁ ଅଧା ଅଧା ଜାଣିଛି। ନିଜର ଇଏ କରିପାରିବି। ନାଇଁ ତିଆରି କରିନି କେବେ ଏମିତି ନର୍ମାଲ ଚଲେଇବା ଜାଣିଛି ଆଉ ନିଜର ଯେମିତି ରଫୁ ମାରିବା ସେମିତିଆ ଜାଣିଛି ଆଉ ସେଟା ବ୍ଲାଉଜ ବନେଇନି କେବେ ହଁ ସେଟା ସେଇଟା ଲଗେଇଛି ସେଇଟା ଲଗେଇ ପାରୁଛି।
ଯାହା ହଉ ଜାଣିଛନ୍ତି ତ ଏମତି ତ କଟାକଟି ବି ଜାଣିଛନ୍ତି?
କଟାକଟି ଜାଣିଛି କାରଣ ଏଇ ମୋ ନଣନ୍ଦ ପାଖରେ ଅଛି ତ ସେ ଶିଖେଇ ଦେଇଥିଲା। କିନ୍ତୁ ଏବେ ଟିକେ ଭୁଲିଗଲାଣି।
ଟଚ ଛାଡିଗଲେ ଟଚ ଛାଡିଗଲେ ଟିକେ ଭୁଲି ହେଇଯିବ ତାପରେ ପୁଣି ପ୍ରାକ୍ଟିସ କଲେ ହେଇଯିବ ଅଭ୍ୟାସ କଲେ ହେଇଯି
ହୁଁ ଆଉ ଟିକେ ତାଙ୍କ ପାଖକୁ ଟିକେ ଯାଇକି ମନେ ରଖିବାକୁ ପଡ଼ିବ ଆଉ
ହଁ ଆଉ ଏମିତି ସିଲେଇ ଶିଖିଲେ କଣ ନିଜର ତମେ ନିଜେ କରିପାରିବ।
ଆ ହଁ ଆଜିକାଲି ତ ବାହାରେ ଏ ସବୁ ନେବେ ନା ମାନେ ସରା ବାଲା।
ହଁ ଯୋଉଟା ତମେ ୟୁ ୟୁଜ୍ କରୁଥିବ ପିନ୍ଧୁଥିବ ସେଇଟା ତ ଜଣେ ଜଣେ ସିଲେଇ କରନ୍ତିନି।
କରନ୍ତିନି କଣ କହନ୍ତି ପାଲଟାବାଲା ବୋଲି କହନ୍ତି।
ହୁଁ କହନ୍ତି ସେମାନେ ଛୁଇଁବେନି ଏମିତି ସବୁ କହନ୍ତି ନିଜ ଜିନିଷ ନିଜେ ସିଲେଇ
କରିବାଟା ହଁ। ଭଲ ଯେମିତି ପଇସା ଗୋ ଗୋଟେ ଜିନିଷ କାହାକୁ ମାନେ ହାତ ପ ଇଚ୍ଛା ହୁଏନି ସେମିତି ଏଇ ଜିନିଷ ଗୋଟେ କାହାକୁ ଦେବାକୁ ବି ଇଚ୍ଛା ହୁଏନି ନିଜର କପଡ଼ା।
ସିଲେଇ ଶିଖିବାଟା ଭଲ। ଆମର ବି ଭାଉଜ ଉଁ ଫଲସ ଭଲ ଲଗାନ୍ତି ମୁଁ ଦେଇଦିଏ ସବୁ ଶାଢୀ ତାଙ୍କୁ ଲଗେଇବାକୁ ମୁଁ ବି ଜାଣିଛି ହେଲେ ଶାଢୀ ପାଢିରେ ମୁଁ ଫଲସ ଲଗାଏନି ଦେଇଦିଏ ଆଉ
ହଁ ହଁ ତାଙ୍କ ସିଲେଇ ସିଲେଇଟା ଟିକେ ଭଲ ବୋଧେ ନାଇଁ?
ହଁ ମୁଁ ତଳଟା ଲଗେଇ ଦିଏ ଆଉ ଉପରଟା ଯୋଉ ହା ହାତ ସିଲେଇଟା ତାଙ୍କର ହାତ ସିଲେଇଟା ଭଲ। ଛୋଟ ଛୋଟ କରନ୍ତି ତ ତାଙ୍କୁ ଦେଇଦିଏ ଆଉ
ହଁ। ହଁ ତାପରେ ତାଙ୍କର ବି ସେଇଟା ଗୋଟେ କଣ ମାନେ ପ୍ରାକ୍ଟିସ୍ ହେଇଯିବ ନା? ତମର ସିଲେଇ କଲେ ତାଙ୍କର ବି ଟିକିେ ପ୍ରାକ୍ଟିସ୍ ହେଇଯିବ କାମ ନଥିବ ସେଥିପାଇଁ ଟିକେ ଦେଇଦଉ ଥିବ ଆଉ
ଆଉ
ଆଉ କଣ କୁହ?
ଆଉ କଣ ସବୁ ଘରେ ଭଲ ଅଛନ୍ତି ତ? ଦେହ ପାହା ସମସ୍ତଙ୍କର ଭଲ ଅଛି? ଆଉ ହଜବେଣ୍ଡ ଘରେ ଅଛନ୍ତି ନା ଅଫିସ ଯାଇଛନ୍ତି?
ନାଇଁ ଯାଇଥିଲେ ସକାଳେ ଏବେ ଆସି ଯାଇଛନ୍ତି। ଘରେ ଅଛନ୍ତି।
କଣ କରନ୍ତି କି?
କଣ କରନ୍ତି ଗୋଟେ ଆଉ।
ଓ ହୁଁ ହୁଁ କେତେଟାରୁ କେତେଟା ଯାଆନ୍ତି?
ଯାଆନ୍ତି ଏ ଏବେ ତାଙ୍କର ଇଏ ଚାଲିଛି ମାନେ ଖରା ଟାଇମ୍ ଟା ନା ଖରା ଦିନଟା ସକା ଖାବା ଚାଲିଚି। ସକାଳୁ ଯାଉନ୍ତି ସାତଟାରେ ହଁ ଗୋଟେ ଟାଇମ୍ ସକାଳୁ ସାତଟାରେ ଯାଉ ଦିନ ଆସୁଛନ୍ତି ଗୋଟେ ସାଢ଼େ ଗୋଟେ ରେ। ଆ ନହେଲେ ନର୍ମାଲ ହେଲେ ସ ସକାଳ ନଅଟାରୁ ସନ୍ଧ୍ୟା ଛଅଟା।
ଓହୋ ତାହେଲେ ଏବେ ହାପ୍ ଟାଇମ୍ ଅଛି ଆଉ ହାପ ଟାଇମ୍ ରେଷ୍ଟ ପାଇଁ ଅଛି ଆଉ।
ହଁ ନାଇଁ ଏବେ ଆସିଯିବ ଆଉ ତିନି ଚାରି ଦିନି ମତେ ଲାଗୁଛି ଆ ଆଠ ଦିନି କାରଣ ବସ୍
ଥିବ ଆଉ ଏବେ ତ ଖରା କମିଗଲାଣି।
ଏବେ ତ ମୌସୁମି ମାନେ ଚେଞ୍ଜ ହେଲାଣି ନା।
ହୁଁ ଚେଞ୍ଜ ହେଲାଣି ବୋଲି
ଏବେ ହଁ। ମତେ ଲାଗୁଛି ଆଜି ତ ଛବିଶି ତାରିଖ ହେଇଗଲା ଏ ବୋଧେ ଦି ଚାରି ଦିନ ପରେ ତାଙ୍କର ଆସ
ହୁଁ ହେଇଯିବ ହେଇଯିବ ବର୍ଷା ଯଦି ବି ହୁଅନ୍ତା ହେଇଯାଆନ୍ତା ବର୍ଷା ଟିକେ ହଉନି ବୋଲି ଲେଟ୍ ହଉଥିବ।
ହୁଁ ଆଉ ତମ ସ୍ଵାମୀ କଣ କରୁଛନ୍ତି? ତମ ସ୍ୱାମୀ କଣ କରହୁଛନ୍ତି?
ଆମର କରୁଛନ୍ତି ଗୋଟେ ଚାକିରିୀ ଆଉ।
ଚାକିରୀ କରିଛନ୍ତି?
ହୁଁ ଚାକିରୀ କରୁଛନ୍ତି ଆଉ।
ତାଙ୍କର ଆଜି ନାଇଟ୍ ସିଫ୍ଟି ଅଛି ସେ ଶୋଇଛନ୍ତି। ରାତିରେ ଯିବେ ପୁଅ ଆଜି ଶୋଇନି ମୁଁ ଶୋଇନି ତ ପୁଅ ବି ଶୋଇନି ବସିକି ହୋମୱାର୍କ ବହୁତ୍ ଦେଇଛନ୍ତି
ଓ ହଁ ଟିଉସନ୍ ର ନା ସ୍କୁଲର?
ନାଇଁ ସ୍କୁଲ ର ଟିଉସନ୍ ରାତିରେ କରିବ କହିଲା।
ଓହ ସନ୍ଧ୍ୟା ସନ୍ଧ୍ୟାରେ କଣ ନାସ୍ତା ବାସ୍ତା ତା କରିବ ବୋଲି
ନାସ୍ତା କଣ ନାସ୍ତା କଲେ ଆଉ ରାତିରେ ଖାଇବାକୁ ଇଚ୍ ଛା ହଉନି ସେଥିପାଇଁ ମୁଁ ବେଶୀ ନାସ୍ତା ବନାଏନି ଯାହା ବନେଇବି ଯଦି ନାସ୍ତା ବନେଇବି ଆଉ ରାତିରେ କେହି ଖାଇବେନି। ଖାଲି ଶଶୁରଙ୍କ ପାଇଁ ବନେଇବାକୁ ପଡେ। ହଁ ଶ୍ୱଶୁର ବି ତ ଖାଲି ଖାଇବେ ଯୋଉ ଇଏ ଖାଇବେ ଆଉ ମାଣ୍ଡିଆ ପିଠା ଖାଇବେ ହୁଁ। ଆଉ ପରିବା ପକେଇକି ଟିକେ ମାଣ୍ଡିଆ ଫିଠା କରିଦେଲେ ତାଙ୍କୁ ଆଉ ହଁ କିଛି ତରକାରୀ ବି ଦରକାର ହବନି।
ହଁ ହଁ ମୁଁ କହିଲି ଡାଇବେଟିସ୍ ଅଛି ବୋଧେ?
ହଁ ହଁ ଡାଇବେଟିସ୍ ଅଛି ପରା।
ସେଥିପାଇଁ ମାଡିଆ ପିଠା କରୁଛନ୍ତି ଆଉ।
ହଁ ମାଣ୍ଡିଆ ଟା ଦେହ ପାଇଁ ଭଲ ନା।
ହଁ ହଁ ନାଇ ସେଟା ହଁ ହଁ ନାଇ ମାଣ୍ଡିଆ ମାଣ୍ଡିଆ ପିଠା କରିଥିଲି ଆଉ ମାଣ୍ଡିଆର ଜାଉ କରିକିରି ଖାଏ। ମୁଁ
ଓହୋ ଖାଇଛନ୍ତି ମାଣ୍ଡିଆ ଯାଉଟା ବି ଭଲ ଲାଗେ କିନ୍ତୁ ଠା ପଡିବନି ନା ସେଥିପାଇଁ ଅ ତାଙ୍କ ପାଇଁ ପିଠା ହଉଛି ନହେଲେ ମାଣ୍ଡିଆ ଯାଉ କରିକି ଦେଇ ଦେଇଥାନ୍ତି।
ହଁ ମୋତେ ଯାଉ କରିକି ଖାଇଲେ ଭଲ ଲାଗେ ଦହି ପକେଇକି।
ଦହି ପକେଇକି ନା? ହଁ ଖାଆନ୍ତି ସେଇଟା ପେଟ ଥଣ୍ଡା ହୁଏ ନା।
ପେଟଥ ଥଣ୍ଡା ପାଇଁ ସେଟା ଭଲ ମଝିରେ ମଝିରେ ତା ଯୋଉ ଆଂଶୁଆ ଆଁଛଟା ରୁହେନି କି ସେଇଟା ଦେହ ପାଇଁକି ଭଲ। ମାଣ୍ଡିଆ, ବାଜେରା ଏଇ ସବୁ କୋଳଥ ଡାଲି। କୋଳଥ ଡାଲି ଏସବୁ
ତାଙ୍କୁ ସେମିତି ପିଠା ଟାଇପର କରିକି ଦେଲେ ସେ ଖାଇଦେବେ।
ଖାଇବେ ଆଖି ପାଇଁକି ବି ଭଲ।
ହୁଁ ଦେହ ପାଇଁ ବି ଭଲ ହଉ ରଖୁଛି ଆଉ ପରେ କେତେବେଳେ କଲ କରିବି ଆଉ।
ହଉ ଯାଅ ରେଷ୍ଟ ନେବ।